ହଁ ଭଗବାନ
କଣ କରୁଛ ହଁ କଣ କରୁଛ?
କଣ କରିବି ଗୋଟେ ଫିଲ୍ମ ଦେଖୁଥିଲି ବସିକି ଦେଖିବି ବୋଲି ଭାବୁଥିଲି ଡାଉନଲୋଡ କରନି କରିବି ଆଉ।
ଆଚ୍ଛା ଆଚ୍ଛା ଆ କୋଉ ଫିଲିମ୍?
ହଁ କଣ ହଣ୍ଡ୍ରେଡ ଛିଡି ଯୋଉ ଆସି ଲାଇଁ ଏବେ ଗୋଟେ
ଆଚ୍ଛା ଆଚ୍ଛା ଆଚ୍ଛା।
ହଁ ସେଇଟା।
ହ ଆଉ ଖାଇଥିଲୁ କଣ?
ମୁଁ ଖାଇଥିଲି ଖରା ବଳେ ଏବେ ଖାଇଥିଲି ପୋଡପିଠା, ଆଉ ଖରାବେଳେ ଖାଇଥିଲି ଭାତ ବା ଛ ତରକାରୀ, ଆମ୍ବ, ଶାଗ ଭଜା, ତମେ?
ଜିରା ଉଁ ମୁଁ ଆଜି ଚିକେନ ଖାଇଥିଲି, ମତେ ତେ ଜବରଦସ୍ତି ଖୁଆଇଦେଲେ।
କିଏ ଖୁଆଇଲା?
ଆଉ ମାମା ନନା ମିଶିକି ଖୁଆଇଦେଲେ ମତେ। ଥଣ୍ଡା ମତେ ଜୋରେ ତ, ଆରେ ମତେ ଥଣ୍ଡା ପୁରା ଜୋରେ ହେଲା। ସେଥିପାଇଁ ଜବରଦସ୍ତି କରି ଖୁଆଇଦେଲେ ଆଉ।
ଯା ହଉ ଖୁଆଇଦିନ ତ ମୋର ତ କହିବେ ତୁ ଖାଆ ନା।
ଆରେ ମୁଁ ବହୁତ ଦିନ ପରେ ଖାଇଚି ମାନେ ବହୁତ ଥର ହେବ ତଉ ଛଅ ମାସ ମତେ ଆଜି ଥଣ୍ଡା ହେଇଛି ପୁଣି, ଏମିତି ବେଳରେ ମୁଁ ଖାଇଛି ମତେ କିଛି ବି ସ୍ଵାଦ ଜଣା ପଡ଼ିଲାନି, ମାନେ ମାନେ ମୁଁ ଆଣି ଥିଲି ଚିକେନ୍ ଖାଇବିନି ବୋଲି, ମୁଁ ଅଣ୍ଡା ନେଇକି ଆସିଥିଲି, ଯେ ମୁଁ ଅଣ୍ଡା ନେଇଯିବି ଆଉ ତମ ମାନେ ଚିକେନ ଖାଇବ ଆଉ, ମୁଁ ନେଇକି ଆସିଲି।
ହଁ।
ନେଇକି ଆସିଲା ବେଳକୁ ଦେଖିଲା ବେଳକୁ ଇଏ ମତେ କହିଲେ କି ଅଣ୍ଡା ଖାଇବୁନି କଣ ଅଣ୍ଡା କାଇଁ ଖାଇବୁ ଆଉ ଚିକେନ୍ ଖାଇ ଦେ, ମୁଁ କହିଲି ନା ନା ନା ଜମା ସେମାନେ କଣ କରଛନ୍ତି ନା, ଅଣ୍ଡାକୁ ନେଇକି ଚିକେନ ତରକାରୀରେ ପକେଇ ଦଇଛନ୍ତି। ହେଲା ହଁ ଚେକେନ ତରକାରୀ ଅଣ୍ଡା ତରକାରୀରେ ମିଶି ଯାଇଛି, ତାପରେ ସେଇଠୁ ଏମ ବାଧ୍ୟ କରି କଷା ଆଣିଲେ ଚିକେନ କଷା କହିଲ କି ନା ନା ଥଣ୍ଡା ଅଛି ଛାଡି ଯିବ, ଇଏ ଅଛି ସିଏ ଅଛି ଯାଣନମ ବାଧ୍ୟ କରି ମତେ ଖୁଆଇଦେଲେ ଆଉ ଖାଇ ତ ଦେଇଛି ଆଉ କଣ କରିବି ଆଉ।
ଖୁଆଇଛନ୍ତି ତ ଆମ ଘରେ ତ ଖୁଆଇବାକୁ ବାଧ୍ୟ କରୁଛନ୍ତି, ମୋ ଘରେ ତୁ କହିବେ ତୁ
ଆରେ ମୁଁ ଏତେ ଦିନ ଖାଇ ନଥିଲି ନା ଜମା, ଆରେ ମୁଁ ଖାଇଲା ବେଳକୁ ଏମାନଙ୍କର ଖାଇବା ବନ୍ଦ ହେଇଯାଉଛି।
ଓହୋ।
କାହିଁକି ନା ହଁ ମୁଁ ନ ଖାଇଲେ ଆଉ ଆସୁନି ଆକୁ ଭଲ ଲାଗୁନି। ତ ସେଥିପାଇଁ ଏଇା ଖାଇବାକୁ, ତ ସେମାନେ କହିଲେ ତୁ ନଖେଇଲା ବେଳକୁ ଆମ ଖାଇବା ବନ୍ଦ ହେଇଯାଉଛି। କେତେ ଏଇ ମାଛ ଅଣ୍ଡା ମାଛ ଅଣ୍ଡା କେତେ ଖାଇବେ, ମଟନ ବି ଥରେ ଆସିଥିଲା ମଟନ ମୁଁ ଖାଇଲିନି ସେଇଆ ମଟନ ଥରେ ଆସିଲା ମଟନ ମୁଁ ଖାଇଲିନି।
ହଁ ହଁ ଫିଲ୍ମ ଗୋଟ ଏବେ ଯୋଉ ବାହାରନି ଗୋଟେ ଫିଲ୍ମ କକ୍ଟେଲ ଟୁ?
ହୁଁ ହୁଁ ହୁଁ କଟ
ଅଁ ସାହି
ଦେଖିନି ହଁ ମୁଁ ଆକଚ୍ୟେଲି ଦେଖନି ସମନ ନାଁ। କଣ ହେଇଥିବ ମୁଁ ଜାଣିନି ମୁଁ ଦେଖିବି ନାହିଁ ମୋତେ ସମୟ ଦ ଡାଉନଲୋଡ ପାଇଁ। ଯାହା ହେଇଥିବ ହେଇଥିବ ନିହାତି
ନାଇଁ ତମକୁ କେମିତି ଲାଗୁଚି।
ଆଉ ମତେ ସାହିଦ୍ କପୁର ମୁଭି ଗୋଟେ ଭଲ ଲାଗେ ଗୋଟେ ଗୋଟେ। ଏଇଥିପାଇଁ ହଁ ସାହିଦ କାପୁର ର ଆଗରୁ ଯୋଉ ଫଟା ପୋଷ୍ଟର ନିକଲା ହିରୋ
ହଁ ହଁ ସାହିଦ କପୁର ହେଲା
ଏ ସେଇଟା ବରୁନ ଧାବନ ବରୁନ ଧା
ହୁଁ ଆଉ ସାହିଦି କପୁରର କୋଉଠି ଫଟା ପୋଷ୍ଟର ନିକିଲା ହିରୋ।
ଆଉ କାହାର ସେଇଟା ଫଟା ପୋଷ୍ଟର ନୀକିଲା ହିରୋ ସାହିଦ କପୁରର। ବରୁନ ଧାବନ୍ ର ହଁ।
ରହି ଯା ଫଟା ପୋଷ୍ଟର ନିକଲା ହିରୋ ଫ ଟା ପୋଷ୍ଟର ନିକଲା ହିରୋ ସେଇଟା ବା ଯୋଉ କୋଉଟା କଇଲୁ ଅଁଉଁ କଣ ସେଇଟା ସେଇଟା ସେ ଗୀ ତଟା ଯୋଉ ମୋର ମନେ ପଡୁନି। ସେ ଗୀତଟା ଦୋଉଥିଲା ଆ ଯା ସେଇଟା।
ହଁ ସେଇଟା ଫଟା ପୋଷ୍ଟର ନିକଲା
ହଁଅଁ।
ସାହିତ କାପୁରଟି ନୁବ ପଉନ ମିଟୁ ଶାହିଦ କପୁର ମୁଭି ନାଁ ଲେଖିକି ମୁଁଭି ନାଁ ଲେଖିକି ଲେଖେ ହିରୋ ନେମ୍ ଆସିଯିବ।
ହଁ ରହିଯା କଣ ଫଟା ପୋଷ୍ଟର
ନିକିଲା ହିରୋ ହିରୋ ନେମ୍।
ହଁ ସେ ଆସିଲା ଆସିଲା ହଁ ସାହିଦ କପୁରର।
ଆଉ ତାହେଲେ ମତେ
ଭୁଲ କହୁଥିବ ତମେ ଏବେ ମଣିଷ ରେ ଯାଅ ମୁଁ ବି ମଣିଷ ରେ ଯାଏ।
ସାହିଦ କପୁର ର ପୁରୁଣା ଫିଲ ମୁଭି ଉଡାକ ଭାଇ ଏତିକ ଏତିକ ମୁଭି ବଢିଆ ବଢିଆ ମୁଭି ସବୁ ଥିଲା ତାର।
ଯଉଥିଲା।
ସେଟା ତ ମାନେ ଇଏ ବାଲା। ତାର ଉ ମଜା ବାଲା ଅଁ ଭୁବ ଗୁଡାକ ମତେ ଭଲ ଲାଗେ ବେଶୀ।
ହୁଁ ହୁଁ ହୁଁ। ମୁଁ ତାର ଏତେ ଦେଖେନି ମୋ ଖୁଡି ତା ପାଇଁ ପୁରା ପାଗଳ।
ସାହିଦ କପୁର ପାଇଁ।
ହଁ।
ସାହିଦ କାପୁର ମୋର ଫେବରେଟ ହଉଛି ଆମର ତି ଅତି ଅତି ଅତିରୁ ଅତି ପ୍ରିୟ ବିଦ୍ୟୁତ ଜେନାଲ। ନା ବିଦ୍ୟୁତ ବିଦ୍ୟୁତ ବିଦ୍ୟୁତ ଜନାଲ।। ସିଏ ସବୁଠୁ ମୋର ବିଦୁତ ଜନାଲ ଯୋଉ ଆମର ଇଏ ଆ ଯୋଉ କରିଥିଲା ଯୋଉ ଅବିକା ସେ ଯୋଉ ଫିଲ୍ମଟା। ଯୋଉ କମାଣ୍ଡ ଦେଖିଛୁ ତ।
ତ ମେଣ୍ଡୁ ନା ଦେଖିନି।
କମାଣ୍ଡୋ ଦେଖିନ।
ନା ଦେ
ତ ବିଦ୍ୟୁତ ଜମକ ଜମଲ ବିଦ୍ୟୁତ ଜମଲ ମାନେ ଟାଇଗରସର ଯୋଉ ଅଛି ଆମର ମାନେ କଣ ସେଟାକୁ କୁହନ୍ତି ଜିବ୍ଲାସ ଯୋଉ। ତା ତାର ଯେମିତି ଅଷ୍ଟର ତାର ବାପପା ହଉଚି ହେଁ
ହାରି ପୋର୍ଟର ଭଲ?
ହେରରିପୋର୍ଟ ହଁ ଭଲ ହେରରିପୋର୍ଟର ଭଲ।
ହଁ ହାରି ପୋର୍ଟର ଦେଖିଆ।
ହଁ ହେରି ପୋର୍ଟର ଦେଖି ଯୋ ଆଉ। ଆଉ କଣ ବହୁତ ସାରା ଲୁ ରାତିରେ ସେ ଚିକେନ ଟିକେ ବଳିଚି। ଆନନ୍ଦ ପଳେଇଲା ଭୁବନେଶ୍ୱର।
ହଁ।
ହୁଁ ହଁ କ
ଓ ହୋ। ଏଟା ହମ୍ ଥ୍ରୀଡି ଯୋଉ ବାହାରିନି ସେଇଟା ବାହାରୁ ନାହିଁ। ୱାନ ଟୁ ଥ୍ରିଡି ଯୋଉ ବାହାରିଚି ସେବେ ଯୋଉ ନୂଆ ବାହାରିନି ଇକୋ ଅସ୍ ଡ ପାସ ହଣ ଟେ
ଅ ହେଇଥିବ ମୁଁ ଦେଖିନି। ହଲିଉଡ ହଲିଉଡ?
ହଁ ମ ବଲିଉଡ।
ବଲିଉଡ୍?
ହୁଁ।
ହଁ ଆଚଛା ଆଚଛା।
ଆଉ ଏତେ ଦେଖିବି ବୋଲି ବା ଭୂତ ବଙ୍ଗଳା ଦେଖ
ହ ଭୂତ୍ ବଙ୍ଗଳା ଦେଖି ସାରିଲିଣି। ରାଜା ସାହବ ଦେଖିଲୁଣି?
ରାଜାସହବ ହଁ ରାଜା ସାହବ ଦେଖିଦେଇଚି। ଗୋଳିଆ ଘଣ୍ଟିଆ ଭଳିଆ ଲାଗିଲା ରାଜା ସାହବ ଟା ଏତ ମାନେ ଭଲ ଲାଗିଲା
ହଁ ଆଉ କଳ୍କୀ?
କଲକିର କଣ କଲକି ତ ଫାଷ୍ଟଟା ମୁଁ ଦେଖିଚି। ସେକେଣ୍ଡ ଟା ତ ଆସିନି ନା।
ହଁ ସେ ଗୋଟେ ଫାଷ୍ଟ ଟା। ଓଭରାଲ ଧର ଦି
ହଁ। ଧୂରନ୍ଦର ମତେ ଦେଖିବାକୁ ଇଣ୍ଟରେଷ୍ଟ ନାହିଁ। ମୂ ଦେଖନା ମ ମୋର ତ ଟୋଟାଲି ମୋତେ ଇଣ୍ଟରେଷ୍ଟ ହଁ ନାହିଁ।
ଧୂରନ୍ଦର କଣ ହେଇଚି। ମୁଁ ଭଲ ଲାଗିଲେ କହିବି ଆଉ, ଧୂରନ୍ଦର ନିମ ଭାଇ ବୋ ମାନେ ବଢିଆ ହେଇଚି। ଆଉ ଏଟା ଦେଖିଚୁ?
କଣ?
ଏ ଯଉ ଉମ ଏ ଯୋଉ କଣ ସେଟା ମନେ ବି ପଡୁନି। କେତେ ସାରା ମାନେ ମୁଣ୍ଡ ଫୁଣ୍ଡ
କଂଟା
ଏ ପଶୁପକ୍ଷୀର ଆରେ ଯୋଉ ଆରେ ଏବେ ଯୋଉ ନୂଆ ଯୋଉ ବାହାରି ଥିଲା ପରା କାର ଭିତରେ ଚାଲିଥିବ ଉମ ସେଠୁ ଇଏ ଆରେ
ପ୍ୟାଣ୍ଟ।
ଏ ଭୁଲିଗଲେଣି ଆଉ। ଏ ଫିଲିମ ଗୁଡ଼ାକ ମୁଁ ଆଗୁରୁ ପୁରା ବାୟା ଥିଲି। କହିବାକୁ ଗଲେ ଅଲଗା ପ୍ରକାର ମାନେ ଅନେଇଲେ କୋଉ ସୁଇଚଟା କଣ ଗୋଟେ ହେଇଥିବ ଆଉ। ଛାଡ ସେକଥା
ପରେ ମନ ପଇଲେ ମତେ କହିବ ମୁଁ ଆଉ ଦେଖିବି ଆଉ।
ହଁ ହଁ ହଁ ହଁ।
କିଛି ନାହିଁ ମ ଉମ ଆଉ କଣ ହିଷ୍ଟୋରିକାଲ ମୁଭି ଅଛି କହିଲ ମୁଁ ଦେଖେ? ମତେ ହିଷ୍ଟୋରିକାଲ ମୁଭିରେ ଭାରି ଇଣ୍ଟରେଷ୍ଟ।
ହିଷ୍ଟୋରିକାଲ ମୁଭି, ଏଟା ଦେଖିଛୁ? ଯୋଦ୍ଧା ଆକବର। ଯୋଦ୍ଧ ଆକବର ନୁହଁ ଯୋଦ୍ଧା ଆକବର ଆ ଯୋଦ୍ଧ ନା ବ ଯୋଦ୍ଧ।
ମୁଁ ୟୁଟ୍ୟୁବ ରେ ଦେଖୁଥିଲି ତ ସେଇଟା ଯୋଦ୍ଧ ଆସିଲା।
ଉମ ଯୋଦ୍ଧ ନା ଆଉ କିଛି ଚାଲ କିଛି ଜାଣିନି।
ହୁଁ ମୁଁ ଆଉ କେବେଠୁ ଛାଡିଲାଣି ନ ନାଇଁ ଆସ ନାହିଁ ସର୍ଚ୍ଚ କଲେ ଆସୁନି। ଯୋଦ୍ଧ ଆକବର ସରି ଯୋଦ୍ଧା ଆକବର।
ଯୋଦ୍ଧା ଆକବର ହିଁ ଆସିବ ଛାଡ। ସେ ଥିବ ଗୋଟା କଣ ଥିବ। ଫିଲ୍ମ ଗୁଡାକ ମନେ ପଡୁନି ବା ଏ ଯୋଉ ଏ ଟା ଦେଖିଛୁ। ସେ ହିରୋଙ୍କ ନା ବି ମନେ କଁ କରିବୁ ଗୋଟା ଡେଙ୍ଗା ହେଇକି ହିରୋଟା ଯେ
ଡେଙ୍ଗା ହେଇ ସା ଯୋ ରିତିକ ରୋଶନ?
ନା ନା ନା ହ୍ରି ହ୍ରିତିକ ରୋଶନ ନୁହଁ ଆ ଯୋଉ ଆଉ ଗୋଟେ। ଆ ଏ ଯୋଉ ଚାନ୍ଦ କଣ ତ
କଣ ଟା?
ଉମ ନଥିଲା ନା ଆ ଟାଁ ଟା ଟାଟା ଟାରେ ଟାରେ ଟାଁ ଟା ଟାଟା ଟା।
ହାଁ ସେଇଟା ହଉଛି ୟା ଏଇଟା କଣ ସେଇଟା।
ଉମ କଣ କହିଲୁ?
ତେ ପା ଲାଇଖୁ ସେ ମେ ଚାନ୍ଦ ଲାଉଙ୍ଗା, ବିକି କୌଶଲ।
ବିକି କୌଶଲର ଯୋଉ ଏ ଭିଡିଓ ଦେଖିଛୁ?
କୋଉଟା ବାବା?
ଲୋ ଯୋ ଛାବା।
ହଁ ଦେଖି ଦେଇଛି। ଦେଖି ଦେଇଛି ଦେଖିଛି ହାବା ଦେଖି ଦେଇଛି।
ଛ ଦେଖିଛୁ ଆଉ ଉରି
ସେ ଖୁଡିଙ୍କ ତାଙ୍କ ଫୋନ ମୋ ପାଖରେ ଅଛି ଜଲଦି ଯାଆ ହ ହେଲୁ ଯା ଜଲଦି ନା ନା ଯୋଉ ଜଣ ଖୁଡୀ ଫୋନ କରିଛନ୍ତି ତ ମୁଁ କହିଲି ଫୋନ ଟା ମୋ ପାଖରେ ଅଛି ଖୁଡିୀଙ୍କୁ କହିଦେବୁ ଆଉ। ସେ
ଆଚଛା ଆଚ୍ଛା। ହ
ହଁ ଆଉ କଣ ଅଛି ଫିଲ୍ମୁରା ବାହାରିବ କୁହ ମତେ ବାହାରୁନି କିଛି ଫ ମତେ ଭଲ ଲାଗୁନି ମୁଁ ଦେ
ବା ବାହାରୁ କେତେ ଫିଲିମ ବାହାରୁଚି ମୁଁ ଦେଖିକି କହିଦେବି ଆଜି ବହୁତ ସାରା ହେଲା ବହୁତ
ହଁ ଠିକ୍ ଅଛି ତମ ଯଦି
ମୁଁ ନିଜେ ଆଚୁଆଲି ମୋର ଏଇଠି କଥା ହେଲା ମୋର ଏଠି ଚାଲୁି ଫାଇଭ ଜ ଚାଲୁି ଫୋ ଜ ତ ମୁଁ ଫିଲ ଉପ ମାନେ ଆଣୁିବି ନାହିଁ ଯେ କୋଉ ବି ଲିମ୍ ବାରୁଛି କଣ କି ମୁଁ ତାକୁ ଇଏ ବି କହୁ ଉଲୋଡ଼ ବି କହୁ
ହଁ ହଁ ଆଉ ଗୋଟେ ଅଛି ଯୋଉ କଣ ା କଣ ଟା ସେ ଫିଲ୍ମ ଗୋଟେ ମନେ ପଉନି।
ହୁଁ ହୁ
ଅ ହ ର ହଉଛି କଣ ରକ୍ସ ରକ୍ସ ଗୋଟେ।
ହାଲୋ
ସେଟା କଣ ଗୋଟେ ଇଏ ଟାଇପ ର ଥ୍ରିଲର ଟାଇପ ର।
ହଁ
ଆ ମୁଁ ବି ତ ହାରିପୋଟ ଦେଖିବି ବ ସେଠି ହାରିପୋଟ ର ସିଜନ ୱାନ୍
ସେଟା ମୋର ମନେ ପଡୁନି ବା। ରକିର ରକିର ରକିର ନୂଆ ମୁଭି ଚୁଡା ବା ନୂଆ ରକିର
ହୋ କଣ ଟା ରକିର ଭୁଣି କଣ ଟା ବାହାରିଛି ଯେ?
ଆସିବ ଆସିବ ସେଇଟା ଦେଖିବ। ଅତି ସୁନ୍ଦର ହେଇଛି ମନ ମୁୁଗ୍ଧ କର।
ହଁ ଯେ ତମେ ତାର କୋଉ ଉପରେ ସଏ ହେଇଛି ରକ୍ଷିର କୋଉ ଉପରେ ହେଇଛି ରକ୍ଷି କଣ ହେଇଛି ସେଥିରେ?
ଗ୍ୟାଙ୍ଗଷ୍ଟାର
କ ହେଛି?
ଙ୍ଗଷ୍ଟର ତାର ତାଇ ସବୁ ଫିଲମ ସେଇଭଳିଆ ଆଉ।
ହଁ ହଁ
ହଁ କହ ସବ ମନେ ପଡୁନି ବିଷ ଧର ବିଷ ଧର।
ବିଶ୍ଵକର୍ମା।
ବିଶ୍ ଧର ବିଶ୍ଵଧର।
ବିଶଧର
ହଁ ହଁ
ଆଛା ଆଚ୍ଛା
ବିଶଵ ଦର ଇଂରାଜୀ ଯାହା ଟକସିକ
କ ଟକ୍ସିିକ୍ ତମେ
ହଁ ହଁ ଦେଖ ଖାଲି ହଁ ହଁ ହଁ ହଁ ଦେଖିବୁ ଭାଇ। ବେଳେ ବେଳେ ଦେଖିବୁ ଡର ଲାଗିଯିବ।
ଉଁ ହାତରେ ଭଲଟି ନାଇଁ ମୁଁ ଶ୍ରମ ଦେଖିନି।
ନା ଦେଖଖଛି ଦେଖ ଦେଖ ଦେଖ ଦେଖ ନା ଭୟଙ୍କକର ସେଟା। ହଁ ତି।
ହଁ ଆଉ କଣ ଟା ୱାଲ୍ଡୱାର ଯୋଉ ହଉଛି ୱାର୍ଲଡ ୱାର୍ ଥାର୍ଟିନ୍ ଗୋଟେ
ବୁଡା ଘର